ହ୍ୟାଲୋ ବଧୁ ଶୁଭସଖାଳ
ହଁ ଶୁଭସଖାଳ ଜୟ ଜଗନ୍ନାଥ ବନ୍ଧୁ କେମିତି ଅଛନ୍ତି?
ବନ୍ଧୁ ଆପଣଙ୍କ ଆଡେ।
ଆମ ଆଡେ ତ ବର୍ଷା ଚାଲିଛି ବହୁତ ରେ ମୁଁ ତ ଏବେ ଘରେ ଅଛି।
ଆଜ୍ଞା।
ଆଉ ଘରେ ରହିବାକୁ ପଡୁଛି ତ ଦିନ ମାନେ ତ ଘରୁ ବାହାରି ହଉନି ଯେହତି ଏଠିକି ବତ ଛି।
ଆଉ ବନ୍ଧୁ ଆମ ଏଡେ ତ ବହୁତ ଜୋର ବର୍ଷା ହଉଛି ଏବେ ବର୍ଷା ଟିକେ ଛାଡିଛି ଆମେ ଟିକେ ବାହାରେ ଆସି ବୁଲୁଛୁ। ଆଉ ବର୍ଷା ତ ଭଉତ ସକାଳୁ ଲାଗେ। ଆମେ କୁଆଡେ ଯାଇ ହଉନଥିଲେ ଆମେ ଘରେ ଏବେ ବସିଥିଲୁ ଏବେ ଘରୁ ବାହାର ଜରର ବାହାରିକି ଆସୁ ଆଉ।
ବନ୍ଧୁ ଆପଣ ତ ପ ଆପଣ ଏବେ କଣ କରୁଛନ୍ତି ବନ୍ଧୁ।
ବନ୍ଧୁ ଆମର ତ ପାଠ ପଢା ସରିଛି ଏବେ ଆମେ ଘରେ ଅଛୁ ଆଉ ବନ୍ଧୁ ଆପଣ ସ୍କୁଲ କଲାବେଳେ କଣ ସବୁ ଆପଣ ଭଲ କରିଛନ୍ତି।
ବ ପିଲା ବେଳେ ମୁଁ ତ ଗୋଟେ ଏମତି ଆମର ଆମର ଯୋଉଁଭଳିଆ ବିଦ୍ୟାଳୟ ଥିଲା ସେଠି ପଢୁଥିଲେ ବଡ ବାପା ଥିଲେ ଜଣେ ଏ ନାମ ଲେଖି ଦେଇଥିଲେ ସେଥିରେ ବହୁତ ବହୁତ ମାନେ ମତେ ହେଥେବେଳେ ତିନି ତିନି ବର୍ଷ କି ଚାରି ବର୍ଷ ବୋଧେ ହେଇଥିଲା। ତିନି ବର୍ଷ ଲା ଚାରି ବର୍ଷ ମୋ ନାମ ଲଖେଇ ଏଥିରେ ଆଉ ତାପରେ ମୁଁ ଏ ସ୍କୁଲ ବିଦ୍ୟାଳୟରେ ଯୋଉ ର ଦୁଇ ଦୁଇ ତିନି ବର୍ଷଛନ୍ତି ପଢେଇଛି ତାପରେ ତ ମୁଁ ଗୋଟେ ପଢିଲି ଗୋଟେ ଶିଶୁ ମନ୍ଦିର ଶସରପୁର ନାମକୁ ଆମର ଗୋଟେ ଛି ସେଠି ମୁଁ ପଢିଲି ପଢାପଢି ସେଠି ସେଠି ପୁଣି ଦି ବର୍ଷ ପଢିଲା ପରେ ତାପରେ ମୋର ଗୋଟେ ଅଛି ସ୍କୁ ଗୋଟେ ନାମକ ଗୋଟେ ସ୍କୁଲ। ବିଦ୍ୟାଳୟ ସେ ପ୍ରାଇଭେଟ ବିଦ୍ୟାଳୟ ଯେହେତୁ ସେଠି ନାମ କୁହଥିଲ। ସେଠି ସେଠି ଧାମ ଲେଖିଲା ବେଳେ ମୁଁ ମୁଁ ଯେତେବେଳେ ମୁଁ ପଢୁଥିଲି ସଂସଲପୁରରେ
ଆଜ୍ଞା।
ବର୍ଷଠ ହେ ଚାଲିଥିଲା ଏବେ ବୋଧ
ବନ୍ଧୁ ବନ୍ଧୁ ଆପଣ ଯୋଉ ଛୋଟବେଳେ ସବୁ ଗୁଲି ଫୁଲି ଟାସପାସ ସ ଖେଳନ୍ତି ସବୁ ବନ୍ଧୁ ଆପଣ ଏଇ
ଏ ତା ତଁମ ଗୁଲି ତ ଏ ତ ଅଳ୍ପ ଖେଳିଛି। ମୁଁ ସବୁ ଖେଳ ଖେଳିଛନ୍ତି କିନ୍ତୁ ସବୁଠୁ ଅଧିକା ଆମର ଖେଳ ହେଇଛି ପତା ପତା ମୁଁ କରିଛି।
ଆଜ୍ଞା।
କରୋନା ହେଇଥିଲା ଦୁଇ ତିନି ବର୍ଷ ରହିଲା ସେ ବର୍ଷ
ବନ୍ଧୁ ଆପଣ ଆଉ କୋଉ କୋଉ ଖେଳ ଖେଳିବା ଭଲ ପାଆନ୍ତି? ଆଉ ମେରିଆ ଖେଳ ଖେଳନ୍ତି ଆଉ କବାଡି ଫବାଡି ଏଗୁରା ଖେଳନ୍ତିନ ଆପଣ? ମୁଁ ତ ବହୁତ ଭଲ ପାଏ ସେ ଗେମ୍ ଖେଳ ଖେଳିବାକୁ। ଆପଣ ଖେଳନ୍ତି ସେ ଖେଳ?
ମୁଁ ତ ମିଡିଆ ଖେଳେନି ତ କବାଡି ଖେଳିଛି ଆଉ, ସେ ଯଉ କହିଥିଲି ମୁଁ ପତା ମଧ୍ୟ ବହୁତ ଖେଳିଛି।
ଆରେ କୁହନ୍ତୁ ଆପଣ ମେରିଆ ଖେଳ ଖେଳିନାହାନ୍ତି ସବୁ ଲାଇନ କରି ହାତ ଧରା ଧରି ବୁଲିବେ ଆପଣ ସେଇ ଖେଳ ଟା ଖେଳି ନାହାନ୍ତି?
ଆରେ ଜାଣି ତା ବିଷୟରେମିତିଲେ ହେଲେ ଏତେ ବି ଖେଳିନି ସବୁଠୁରୁ ଅଧିକା ମୁଁ ଜାଣିିବା ଭିତରେ ମୁଁ ସବୁଠୁ ଅଧିକା ଖେଳ ପତା ଖେଳାନ୍ତି ଖେଳିଛି। ସେଥିରେ ଏମିତି ବହୁତ ପ୍ରକାର ଖେଳନ୍ତି ଗେଟି ହପଡା ହପଡି ହୁଅନ୍ତି। ଆଉ ଚପଲ ରେ ମଧ୍ୟ ଚ ପଲ ମଧ୍ୟ ଆଉ ପୁଣି ଅଛି ତାଙ୍କର, ସେ ଖେଳରେ ମ ବିଭିନ୍ନ ପ୍ରକାରିଆ ଜିନିଷ ରହିଛି ଖେଳରେ ମଧ୍ୟ। ରେ ବିଏ ରହିଛି ଏମିତି କି ମାନେ ହୁଏ ବୋହୁତ୍ ପ୍ରକାର୍ ଖେଳ। ଏମିତି ଗୋଟେ ଗୋଲ ଟେ କରା ଯାଇ
ବନ୍ଧୁ ଆପଣ ଏ ସ୍କୁଲରେ ଟିଚର ଅଛନ୍ତି ଶିକ୍ଷକ ଅଛନ୍ତି ତାଙ୍କ ନାଁ ସବୁ ଜାଣିଛନ୍ତି? ହଁ।
ଆମ ସ୍କୁଲ ମାନେ ମୁଁ ଯୋଉଠି ପଢୁଛି
ହ
ମୁଁ ଯୋଉଠି ପଢୁଥିଲି? ନା ଯୋଉ ଆପଣ ଆପଣ ଯୋଉ ବଙ୍ଗଳା ବିଦ୍ୟାଳୟ କଥା କହୁଛନ୍ତି? ନା ମୁଁ ଯଉଠି ପଢୁଥିଲି ସେ ବିଦ୍ୟାଳୟ କଥା?
ବଙ୍ଗଳା ସ୍କୁଲରେ ପଢ଼ନାହାନ୍ତି ଆପଣ ନା?
ପଢିନି ହେଲେ ତାଙ୍କ ଶିକ୍ଷକ ମାନଙ୍କୁ ମୁଁ କିଛି ଶିଖୁିନିଛି ତାଙ୍କ ମାନଙ୍କୁ। ତ ମୁଁ ତ ପଢୁଥିଲି କହୁଥିଲି ଛଅ ସାତ ବର୍ଷ ମୁଁ ଗୋଟେ ବିଦ୍ୟାଳୟରେ ପଢି ଆସିଥିଲି।
ଆଉ ବନ୍ଧୁ ନାଁ କଣ ଜାଣିନାହାନ୍ତି? ନା କହୁନାହାନ୍ତି ସନ୍ତୋଷ କୁମାର ସାହୁ। ଆଉ ସନାତନ ନାୟକ, ଚକ୍ରଧର ନାୟକ।
ଛ ମାନେ
ତାଙ୍କ ସାଥିରେ ପଢି ନାହାନ୍ତି? ତାଙ୍କ ପାଖରେ ପଢିନାତି?
ତାଙ୍କର ପୁରଅ ପୁରା ନାମକୁ ମୁଁ ଜାଣିନି? କିଛି କିଛି ନାମ ଜାଣିଛି ଯେମିତି ତାଙ୍କର ମାନେ
ଆପଣ ପଢିନାହାନ୍ତି ଆଉ ଆପଣ କେମିତି ଜାଣିବେ? ଆମେ ତ ଏ ସ୍କୁଲରେ ପଢିଛୁ ନା।
ଆଜ୍ଞା ଆଜ୍ଞା, ଆପଣ ଯଦି ପଢିଛନ୍ତି ଆପଣ ତାଙ୍କୁ ସେଠି ଭଲ ସେ ଜାଣିଥିବେ ତ, ତାଙ୍କ ବିଷୟରେ କଣ କୁହନ୍ତୁ କୋଉ, କୋଉ ମାନେ କୋଉ ଶିକ୍ଷକ କେମିତି କଣ? ତାଙ୍କ ବ୍ୟବହାର କେମିତି କୋଉ ଶିକ୍ଷକ ଆମ, ଆପଣଙ୍କୁ କେମତି ଭଲ ଲାଗେ କେତେ ଏମତି?
ସେ ଚକ୍ରଧର ସାର ଯିଏ ଭଲ। ଚକ୍ରଧର ସାର୍ ଯିଏ ଭଲ ପାଠ ପଢ଼ାନ୍ତି ସେ ଇଂଲିଶ ପାଠ ପଢାଉଥିଲେ ସେ ବହୁତ ମଜାଦାର ଲୋକ। ସେ ବହୁତ ପାଠ ପଢେଇବେ କିନ୍ତୁ ମଜା କରିବେ ଖେଳିବାକୁ ବି ଭଲ ଛାଡିବେ ସବୁ ଭଲ ସାର। କିନ୍ତୁ ତାଙ୍କର ହେଇଗଣି କୋଡିଏ ବର୍ଷ ଚାକିରି ହେଇଗଲାଣି କିନ୍ତୁ ସେ ଅଛନ୍ତି ଏବେ ଆମ ସ୍କୁଲରେ।
ଆଜ୍ଞା, ଆଉ ଅନ୍ୟ ଅନ୍ୟ ଯୋଉ ଶିକ୍ଷକ ମାନଙ୍କ ଭିତରେ କିଛି କୁହନ୍ତୁ। ଯେହେତୁ ମୁଁ ଜାଣିଛି ଆପଣ ସେଠି ଜଣେ ନର୍ସର ମନ୍, ନର୍ସର ବି ଅଛନ୍ତି ନର୍ସର ସନ୍ତୋଷ ସାର୍ ତାଙ୍କ ବିଷୟରେ କିଛି କୁହନ୍ତୁ?
ହଁ, ନଟଵର ପ୍ରଧାନ ସାର୍ ବି ଭଲ ପାଠ ପଢାନ୍ତି। ସିଏ ପଢାନ୍ତି ସାହିତ୍ୟ ପଢାନ୍ତି ଭଲ ପାଠ ପଢାନ୍ତି। ତାଙ୍କ ଘର ଏଇ ପାଖରେ। ସିଏ ବି ବହୁତ ମଜା, ମଜା ମଜା କରନ୍ତି ବହୁତ ସାର୍।
ବହୁତ ମଜାଦାର ଲୋକ ମୁଁ ତ ତାକୁ ଜାଣିଛି ଏଥିି ଜାଣିଛି ବହୁତ ମଜାଦାର ଲୋକ ବୋଲି ଜଣିଛି।
ଆଜ୍ଞା।
ଆଉ କିଏ ରହିଛନ୍ତି ଆହୁରି ବି ଆପଣଙ୍କ ସାର୍ ଅଛନ୍ତି ନାଇକ ସାର୍ ରହି ରଛନ୍ତି ଆ ଚାରି ଜଣ ଥିଲେ ସେ ରିଟାର୍ଡ ମେଣ୍ଟ ନେଇସାରିଲେଣି, ତଥାପି ସିଏ ଏବେ ବୋଧେ ଗେଷ୍ଟ ଟିଚର ଭାବେ ସ୍କୁଲ ରେ ବିଦ୍ୟାଳୟରେ ଏବେ ଅଛନ୍ତି ପାଠ ମଧ୍ୟ ପଢୁଛନ୍ତି ସବୁ ଏବେ। ଆଉ ଏବେ ତ
କୁଆଡେ ପଳାଇଯାଇଥିଲେ?
ତ ମୁଁ ତ ଆପଣଙ୍କୁ କରିଥିଲି, ତ ମୁଁ ଏ ରଜରେ କୁଆଡେ ଯାଇନି ଏଠି ଗାଁରେ ତ ଅଛି। ଗୋଟେ ତ ଯାଇଥିଲି ମିନି କେଦାରନାଥ ଜାଣିଥିବେ? ଆଜ୍ଞା ଜଗେଶ୍ୱର ଧାମ ସେଠି ଯାଇଥିଲି। ଆଉ ଆପଣ ତ ସେ ବିଦ୍ୟାଳୟରେ ଏବେ କିଛି ଦିନ ତଳେ ଗୋଟେ ଜଣେ ମାନେ ଶିକ୍ଷକ ନେଇଛନ୍ତି ଅବସର ନେଇଛନ୍ତି। ତାଙ୍କ ନାଁ କଣ ଗଗନ?
ଗଗନ ଚରଣ ଵାରିକ ହଁ ସେ ଆମେ ବି ତାଙ୍କ ପାଖରେ ବହୁତ ପାଠ ପଢିଛୁ ଦୁଇ ବର୍ଷ। ସେ ବହୁତ ଇଏ ଥିଲା ଆମେ ସେ ଅବସର ନେଇଗଲେ ଆମେ ତାଙ୍କ ସଭାରେ ଯାଇକି ଉପସ୍ଥିତ ଥିଲୁ। ଆଉ ଆଉ ଇଏ କରିଥିଲୁ ଆମେ ତାଙ୍କ ଭୋଜି ଭୋଜି ଖାଇକି ଆସିଲୁ ବହୁତ ତାଙ୍କୁ ବୁଲିଲେ ସେ ଆମ ବୁଲିିବାସି ଆସିଲୁ।
ଆଜ୍ଞା। ହଉ ବନ୍ଧୁ ଆଉ ବନ୍ଧୁ ଆପଣ ତ ଆପଣ ଯୋଉ କହିଥିଲେ ଯେ ଆ ଆପଣ ମଧ୍ୟ ଖେଳାଖେଳି କିଛି କରନ୍ତି ଏମିତି କିଛି ତ ସେ ଯୋଉ ଖେଳା ଖେଳି କରନ୍ତି।
ଟେ ଖେଳୁ କିନ୍ତୁ କ୍ରିକେଟ ଖେଳୁ କିନ୍ତୁ ବନ୍ଧୁ ଆମେ କ୍ରିକେଟ ଖେଳି ପାରୁ ନା କିନ୍ତୁ ଆମେ ବଲ ଗୋଟେଇକି ଦଉ ଆମେ ତ କହୁ କ୍ରିକେଟ କ୍ରିକେଟ ଖେଳ ଶିଖିନୁ ଆମେ ସେ ଛୁଆ ଆମର ଖେଳନ୍ତି ବନ୍ଧୁ ଆମେ ଯାଇକି ସେଠି ବଲ ଗୋଟେଇି ଆମେ ଖେଳ ଫେଳ କିଛି ସିଖିନୁ ବନ୍ଧୁ। କ୍ରିକେଟ ଖେଳିବାକୁ ଭଲ ଲାଗେ ଆମ କିୁ କ୍ରିକେଟ ଖେଳ ଶିଖିନୁ ଆମେ ଖାଲି ବଲ୍
ଖେଳ ବିଷୟରେ ଜାଣିଛନ୍ତି ନିୟମ ଜାଣିଛନ୍ତି ଆପଣ ଭଲ ଖେଳି ପାରନ୍ତିନି।
ମୁଁ ଖେଳି ପାରନ୍ତିନି କି ଖେଳିବି ବ୍ୟାଟ ଫ୍ୟାଟ ମୋ ଜୀବନରେ କେବେ ଧରିନି। ଖାଲି ଯୋଉ ଖେଳନ୍ତି ବଲ ମୁଁ ଖାଲି ବଲ୍ ଗୋଟେ ଗୋଟେଇକି ଆଣିକି ଦିଏ ଆଜ୍ଞା।
ପାଇଁ ବନ୍ଧୁ ଆପଣ କିନ୍ତୁ ତପ କଲେ ଏମିତି ଆପଣ ଯେହେତୁ ଆଗ୍ରହ ରହିଛି ଆପଣ ତ କହୁଥିଲେ କ୍ରିକେଟ ଖେଳାରେ ଆପଣଙ୍କ ଟିକେ ଆଗ୍ରହ ରହିଛି ତ ଆପଣ ତ ଖେଳି ପାରିଥାନ୍ତେ ତ ଆପଣ ଖେିଲିଲେନି ନ କଣ ପାଇଁ କଣ ପାଇଁ ଅସୁବିଧା କଣ ହେଲା?
ଛୋଟବେଳୁ ଯଦି ଖେଳିଥାନ୍ତି ମୁଁ ଖେଳିଥିଲେ ଖେଳିଥାନ୍ତି ଛୋଟବେଳୁ ମୁଁ ଖେଳିନି ମୁଁ ରହିଲିିନି ଗାଁରେ। ସିଆଡେ ଯାଇକି ରହିଲି ଆଉ ଖେଳିଲିନି ଆଉ ସେଥିପାଇଁ ମୁଁ ଖେଳି ପାଇଲିିନି କ୍ରିକେଟ ବ୍ୟାଟ୍ ଛୋଟବେଳେ ବ୍ୟାଟ ଧଇଲିନି ଏବେ ବ୍ୟାଟ ଧରିଲେ ଆଉ କଣ ହବ କି? ସେତେବେଳେ ଛୋଟବେଳେ ଖେଳି ଆସିଥିଲେ ଖେଲିଥାଆନ୍ତ ସେଥିପାଇଁ ମୁଁ ଖେଲିପାଇଲିନି ଆଉ ଆଜ୍ଞା। ବନ୍ଧୁ ଆଉ ଏପଟେ ଆପଣ ଲଲିତଗିରି ଉଦୟଗିରି ଆପଣ ରତ୍ନଗିରି ଯାଇନାହାନ୍ତି?
ମୁଁ ଉଦୟଗିରି ଫୁଦୟଗିରି ତ କହୁଥିଲି ମୁଁ ଯାଇଥିଲି ଛୋଟ ବେଳେ ଆଉ ମୁଁ ଯାଇନି।
ହଁ। କୁହନ୍ତୁ ହଁ କୁହନ୍ତୁ।
କଣ କହିଲେ ବନ୍ଧୁ? ଖାନୋ।
ଏଠାରେ ଜଣେ ବନ୍ଧୁ ଅଛନ୍ତି ତାଙ୍କର ଏମିତି ପାଦରେ ଏମତି ଜୋକ ଲାଗି ଯାଇଛି।
ଆଜ୍ଞା।
କରୁଛି ତ ସେଥିପାଇଁ।
ତାଙ୍କ ଗୋଡ଼ରେ ଜୋକ ଲାଗି ଯାଇଛି? ତାଙ୍କୁ ତାଙ୍କୁ ତାଙ୍କୁ ଗୋଡରେ ଲୁଣ ପକେଇକି ଜଲଦି ଛଡେଇ ଦିଅନ୍ତୁ ନହେଲେ ବହୁତ ଖରାପ ହେଇଯିବ।
ଏତେ ଲାଗିଥିଲା ଯେ ବହୁତ ଜୋର ଲାଗିଛି ବହୁତ ରକ୍ତ ବି ଶୁଖିଯାଇଛି।
ଆଜ୍ଞା। ନାଁ।
ସେ କୁହ ଟିଲାଠୁ ଆଉ ଅନ୍ୟପଟେ ବି ଲାଗି ଯାଉଛି ତାଙ୍କର ବହୁତ ରକ୍ତ ମଧ୍ୟ ଶୋଷି ଦେଇଛି। ମୁଁ ଆଜ୍ଞା ଆଜ୍ଞା ସେ ଯୋକ ଟି ଆମର
ବନ୍ଧୁ ତାଙ୍କ ଯୋକଟି ଛଡେଇ ଦିଅନ୍ତୁ ନହେଲେ ସେ ଯୋକଟା ଯଦି ରହିଗଲା ବହୁତ ଅସୁବିଧା ହବ ତାଙ୍କୁ ବହୁତ। ତା ଦେହ ବହୁତ
ଆଜ୍ଞା ମନେ ମୁଁ ଛଡେଇ ସାରିଲଣି ତାକୁ ହାତରେ ମୁଁ ବହୁତ ଛଡେଇ ଭିଡି ଭଡି ଛଡେଇ ଦେଇଛି। ଆଉ ସେ ମଧ୍ୟ ଏବେ ବୁଲାବୁଲି କରୁଛନ୍ତି। ତ ସେ ସିଏ ପୁରା ଡରି ଯାଇଥିଲେ, ସିଆଡୁ ଆସିଲେ ଦେଖିଲେ ଯେତେ ଜୋକ ଲାଗିଚି। ମୁଁ ଦେଖିଲି ଯେବେ ଛାଟି ପିଟି ହେଲେ। ର ନାହାନ୍ତି ତାକୁ ତ ଡାକନ୍ତି ଗାଁ ରେ ଏମିତି କାଳିଆ ବୋଲି ଡାକନ୍ତି।
ଆଚ୍ଛା ଆଚ୍ଛା ତାଙ୍କର ଏମିତି ହେଇ ତାଙ୍କ ଜୋକ ଲାଗିଥିଲା କୋଉ ଯାଗା ତାଙ୍କ ଗୋଡରେ ଲାଗିଯାଇଛି? ଆଉ ବେ ବେଶୀ ଭିତରୁ ଯାଇନାହାନ୍ତି ତ?
ନାଇଁ ନାଇଁ ମୁଁ ତ କହୁଥିଲି ଆପଣଙ୍କୁ ତ ଯାଇଥିଲେ ଯୋଉ କହୁଥିଲି ସନି ପଡ଼ିଆ ଏମିତି ଗୋଟେ ଜାଗା ଅଛି ସେଠି ମାଛ ଏମିତି ଧରା ଧରି ହଉଥିଲା।
ଆଜ୍ଞା।
ସେ ସେଠିକି ଯାଇଥିଲେ ସେଠି ପାଣିରେ ବୋଧେ ପଶିଥିଲେ ତ ସେଠିୁ ସେ ଯୋକଟି ବୋଧେ ତାଙ୍କ ଦେହରେ ଏମିତି ଲାଗିଯାଇଚି।
ଏଇ ମାଛ ଧରୁଥିଲେ କଣ ପାଣି ତ ଏଇନା ନାଇଁ ଏଇନା ମାଛ କୋଉଠି ଧରୁଛନ୍ତି ବନ୍ଧୁ ସିଏ?
ମାଛ ଧରୁନଥିଲେ ତ କିଛି ଲୋକ ମୁଁ କହୁଥିଲି କୋଡ଼ିଏ ତିରିଶଟା ଲୋକ ଲୋକ ପାଖାପାଖି ଲୋକ ସେମାନେ ଧରିଥିଲେ‌ ଇଏ କାଲି ଯାଇଥିଲେ ଦେଖିବା ପାଇଁ କି ମାଛ କଣ ଆଉଚି କେନ୍ତା କଣ ମା ମାଛ କାଲି ଦେଖିବାକୁ ଯାଇଥିଲେ ତ ସେଠି ତାଙ୍କ ପାଦରେ ଏମିତି ଏମିତି ଜୋକ ଲାଗିଯାଇଚି ସେ ଲୋକଠି ବହୁତ୍ ର କ୍ତ ମଧ୍ୟ ତାଙ୍କର ପିଇ ଯାଇଚି।
ଆଜ୍ଞା।
ଆଜ୍ଞା।
ଆଉ ବନ୍ଧୁ ସେ ବ୍ୟକ୍ତି ଜଣକ ନା ଭଲ ଅଛନ୍ତି ନା?
ଆଜ୍ଞା ଆଜ୍ଞା ଭଲ ଅଛନ୍ତି ବୁଲାବୁଲି କରୁଚନ୍ତି।
ହଁ ତାଙ୍କୁ ଟିକେ ଦେଖି ଦେଖୁଥିବେ ସେ ନହେଲେ ବନ୍ଧୁ ତାଙ୍କ ର କଣ ଅସୁବିଧା ହେଇଗଲେ ପୁଣି ହଇରାଣ ହେଇଯିବେ ଆପଣ ସେ ଜୋକଟେ ଛଡ଼େଇ ଦେଇଛନ୍ତି?
ଆଜ୍ଞା ଆଜ୍ଞା ଛଡ଼େଇ ଦେଇଛି।
ଆଜ୍ଞା ଆଜ୍ଞା ସେ କଣ ମାଛ ଧରିବାକୁ ପଳେଇ ଯାଉଛନ୍ତି ବର୍ଷା ହଉଛି ଏବେ ସେ ଏମିତି ମାଛ ପ୍ରେମୀ ସେ ଯାଇ ମାଛ ଧରୁଛନ୍ତି।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ କୁହନ୍ତୁ।
ହଁ ବନ୍ଧୁ ଯୋଉ ଆପଣ ମୁଁ ତ ଆପଣ ବି ତ କହୁଥିଲେ ଆପଣ ମେରିଆ ଫେରିଆ ବହୁତ୍ ଖେଳା ଖେଳି କରିଚନ୍ତି। ସେ ଖେଳ ବିଷୟରେ ଆପଣଙ୍କ କିଛି କିଛି ପୁରୁଣା ରହିଚି ଏମିତି କଥା।
ସେ ଗୋଟେ ଏମିତିଆ ମେରିଆ ଗୋଟେ ଏମିତି ଖେଳ ଯେ ଆଉ ସେ ଖେଳଟି ମାନେ ସମସ୍ତେ ହାତ ଧରି ଧରା ଧରି ଦେଇ ବୁଲିବେ। ସେ ଜଣଙ୍କୁ ଛାଡିଦେବେ ସିଏ ଗୋଟେ ପଳେଇବ ସେ ଆଉ ଗୋଟେ କଣ କହିଲେ ବନ୍ଧୁ ହ୍ୟାଲୋ।
ଯୋଉ କହୁଥିଲା ମୋ ସାଙ୍ଗ ଜଣଙ୍କ ତାଙ୍କର ଯୋଉ ଜୋକ ଲାଗିଥିଲା ଏବଂ ଯୋଉ ରକ୍ତ ମଧ୍ୟ ବାହାରି ସମସ୍ତେ ସେଇଟାକୁ ଦେଖଉଚନ୍ତି।
ଆଜ୍ଞା ଆଜ୍ଞା ତାଙ୍କ ବନ୍ଧୁ ସେ ନହେଲେ ମେଡ଼ିକାଲ ନେଇଯାନ୍ତୁ ଡାକ୍ତରଖାନା ନେଇଯାଆନ୍ତୁ ବହୁତ୍ ବନ୍ଧୁଙ୍କୁ ନେଇଯାଆନ୍ତୁ ତାଙ୍କ ଦେହ କଣ ଏମିତି ହେଇଗଲାଣି ଜୋକ କାମୁଡ଼ିଚି ତାଙ୍କୁ ନେଇଯାଆନ୍ତୁ ମେଡ଼ିକାଲ ନେଇଯାଆନ୍ତୁ।
ଭାଇ ଏବେ ବି ସିରିଏସ୍ ଘଟଣା ହେଇନି‌ କିନ୍ତୁ ତାଙ୍କର ବହୁତ୍ ରକ୍ତ ବି ପଳେଇଛି ଲୋକ ଆମେ ମାରି ପାରିଲୁନି।
ଆଜ୍ଞା।
ଆଜ୍ଞା ଯୋଉ ରକ୍ତ ଟା ଲାଗିଥିଲା ଯୋଉ ଜାଗାରେ ସେ ଜାଗାରୁ ତ ରକ୍ତଟି ଯୋଉ ବହୁଛି।
ଆଜ୍ଞା ଆଜ୍ଞା।
ସେ ତ ଏବେ ପୁରା ଠିକ୍ ଠାକ୍ ଅଛନ୍ତି ଜଣାପଡୁଚି।
ଆଉ ବନ୍ଧୁ ଆପଣ ଖିଆ ଖିଇ କରିନାହାନ୍ତି ଖାଇବେ କଣ ଏବେ?
ଆ ମୁଁ ତ ଏବେ କହୁଥିଲି ଗୋଟେ ଦିଟା ହେଲେ ଖିଆ ଖିଇ ହବ। ଆଜି ରବିବାର ଟା ଦେଖ ଆମିଷ ବି ଥିଲେ ହବ ଦେଖିବା ମୁଁ ତ ଛୋଟ ପିଲା ମୁଁ କହିଲି କଣ ହବ ଘରେ ଯାହା କରିବେ। ଆଉ ଆମର ତ ଧରିକି ହେଇଚି ତ ମୁଁ ଖାଏ ନା ସେଗୁଡ଼ା।
ଆ ତ ବନ୍ଧୁ ରବିବାର ଅଛି ମସ୍ତି କରନ୍ତୁ ଆଜି ଆଉ ଏଞ୍ଜୟ କରନ୍ତୁ ଆଉ। ବନ୍ଧୁ ଜୟ ଜଗନ୍ନାଥ ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ୍ ଖୁସି ଲାଗିଲା।
ମୁଁ ବି ବନ୍ଧୁ ମୁଁ ବି ଆପଣଙ୍କ କଥା ହେଇକି ମତେ ବି ବହୁତ୍ ଖୁସି ଲାଗୁଛି ଏବେ ବି। ଆଉ ମୁଁ ଏବେ ରଖୁଛି ଆଜ୍ଞା ଜୟ ଜଗନ୍ନାଥ ଆଜ୍ଞା ଆଜ୍ଞା ଯାଆନ୍ତୁ। ରାଗିଲେକି ଜୟ ଜଗନ୍ନାଥ।